ହ୍ୟାଲୋ ଜୟ ଜଗନ୍ନାଥ।
ଆଉ କଣ କରୁଛନ୍ତି?
ନାଇଁ ଏମିତି ଜଷ୍ଟ ଏବେ ଖାଇବା ସରିଲା ତ ଶୋଇବାକୁ ଆସିଲେ ଆଉ। ଆପଣ?
ମୋର ସେଇ ସରିବ ଆଉ ଟିକେ ଅଛି ଆମର ଆଉ। ପିଲା ଡାକିଲେ ଖାଇବାକୁ ଯିବୁ ଆମେ ଆଉ।
ହୁଁ ହୁଁ ଆଉ କଣ ପ୍ଲାନିଂ କଣ ଏବେ ଏ ତ କାଲି ଛୁଟି ଅଛି ଦଟି ଦିନ ତବେ ଛଟ ଥଣ୍ଡେ ଛୁଟି ଅଛି କଣ ପ୍ଲାନିଂ ଅଛି ଏବେ?
ପ୍ଲାନିଂ ଚାଲିଛି ଟିକେ ବୁଲାବୁଲି କରିବା ପାଇଁ। ତ ଟିକେ ଖର୍ଚ୍ଚ ଏଠି ତ ଟିକେ ନାହିଁ। ତ ଟିକେ ଆରେଞ୍ଜ କରିବାକୁ ପଡିବ କୁଆଡେ ଗୋଟେ ଆଉ।
ହଁ ତ ବୁଲାବୁଲି କଲେ ତ ଏବେ ଖର୍ଚ୍ଚ ନିହାତି ଭାବରେ ହବ।
ହୁଁ ଦରକାର ଦିହାନ୍ତି ଯାଇଥିଲେ ତାପରେ ଯଦି ଏଇ ବୟସରେ ବୁଲାବୁଲି କରିପାରିବନି ଆଉ ପରେ ତ କିଛି କରିହବନି ଯେତେବେଳେ ସୁଯୋଗ ମିଳୁଛି ବୁଲାବୁଲି କରିଦେବା କଥା ଆଉ କେ ଜାଣି ଆଉ କେବେ ସମୟ ଆସିବ ନ ଆସିବ।
ସେଇଟା ବି ଠିକ୍ କଥା କିନ୍ତୁ ଆପଣ ଯେହେତୁ ଏବେ ଗୋଟେ କାମ କରନ୍ତୁ ଆପଣ ବୁଲାବୁଲି କରିବେ ଚାଷ କିଛି ଦେଖନ୍ତୁ ସଣ୍ଡେ ତ ଅଛି ଗୋଟେ ଟ୍ରାକିଂ ରେ ଯାଆନ୍ତୁ ହାରି ଆପଣ।
ଆଜ୍ଞା।
ମୁଁ କିହିଁଲି ଟ୍ରାକିଂ ରେ ଯାଅନ୍ତୁ ହାରି କିଛି ପାହାଡ ହଉ ଚ ଇଏ ହଉ। ଆପଣ କୋଉ କୋଉ ଜାଗା ଯିବାକୁ ଭଲ ଲାଗେ ପାହାଡ ପାହାଡ କି ଆଧ୍ୟାତ୍ମିକ ଜାଗା କି ଡ୍ରାଇଭିଙ୍ଗ କଣ?
ମତେ ଟିକେ ଅଧିକ ଥଣ୍ଡା ଏରିଆକୁ ଭଲ ଲାଗ ଟିକେ ଯିବେ ଇଚ୍ଛା ଅଛି। ଦୂର ଦୂରାନ୍ତ ଜାମ୍ମୁ କାଶ୍ମୀର ବୁଲିବାକୁ ଇଚ୍ଛା। ସେଗୁଡାକ ତ ଇଛା ଅଛିବ କିନ୍ତୁ ହାତ ଯାଇ ପାରନି ପାଦ ବଢି ପାରନି ଆଉ।
ଓ ହୋ ଆଉ ଏବେ ତ ଆମର ରଜ ଯାଇଛି ରଜରେ କଣ କଲେ ଆପଣ?
ରଜରେ ତ ଚାଲିଥିଲା ବୁଲାବୁଲି ଚାଲିଥିଲା ଟିକେ ଆମ ସାଙ୍ଗସାଥି ମିଶି ଘରେ ଭୋଜି, ଫୋଜି କରି ଗୋଟେ ମଜାମସ୍ତି କଲୁ ଆଉ।
ଦୋଳି ଖେଳିଲେ?
ଦୋଳି ତ ଆମେ ଆଉ କଣ ଖେଳିବା ଆଉ ସେଇ ନାଚ, ଗୀତ ତ ଡିଆଁଡୁଇଁ ହେଇ ସବୁ ହଉଥିଲା ଆଉ ସବୁ ଚାଲିଥିଲା ଖେଳ କୁଦ ସବୁ ହଉଥିଲା।
ଆଉ ପିଠା ପଣା
ପିଠା ପଣା ସବୁ ଆମର ଯୋଉ ବଡ ପିଠା ଆଉ। ଚକୁଳି ପିଠା ମାନେ ବହୁତ ପ୍ରକାରର ପିଠା ଆମର ଆଉ। ଗାଁରେ ତ ଅଧିକ ପିଠା।
ହୁଁ, ହୁଁ।
ତ ସବୁ ପ୍ରକାର ପିଠା ଖାଇ ମାନେ ଗୋଟେ ବର୍ଷରେ ଥରେ ଖାଇଲେ ଯୋଉ ମଜା ଲାଗେ ଆଉ କହନି।
ପିଠା ଠାରୁ ଲୁଚିରଖୁଛନ୍ତି ଆପଣ ଯେହେତୁ ଆମେ ଓଡିଶାର ପରମ୍ପରାକୁ ଆମେ ମନେ ରଖିକି ଏଇଟାକୁ ଗୋଟେ
ପିଠା ପିଠା ମାନେ ତ ଆମ ଗାଁ ରେ ଅଧିକ ପିଠା ମାନେ ପିଠାରେ ଚାଲେ ସବୁବେଳେ ପିଠା ଚାଲେ ଆମର। ଇଚ୍ଛା ହେଲା ନି ଆଜି ଇଏ କରିବା ହିଁ ଆମ ପିଠା କର।
ହୁଁ।
ଗାଁ ଗୁଡାରେ ଅଧିକ ପିଠା ପଣା ସବୁ ହୁଏ ଯେମିତି ପ୍ରାକ୍ ଯେମିତି ଆମର ଗୋଟେ ଆଧୁନିକ ଦାର ହୁଏ ସେମିତି ଟାଇପ୍ ର କରନ୍ତି।
ହଁ, ମଣ୍ଡା ପିଠା, କାକରା ପିଠା ଏ ସବୁ ପିଠା ଯେମିତି ଆମ ଘରେ ବନାଏ ଆଉ। ଭଲ ଲାଗେ ପିଠା ଖାଇବାକୁ ଆଉ।
ଏମତି ଆଉ।
ହଁ। ଆଉ ରହିଲା ତ ଏବେ ବୁଲାବୁଲି ତାେଲେ କଲେ ରଜରେ ପଟା ମସ୍ତି କରି ଅଛନ ଫୁଲ ମସ୍ତି କରିଛନ୍ତି।
ପୁରା ମସ୍ତି କରିଚି ଆଉ।
ଭୋଜିଭାତ ବି ହେଇଚି ବୁଲାବୁଲି କଲେ। ସାଙ୍ଗମାନାନଙ୍କ ସହ ବହୁତ୍ ସମୟ ବି ଆପଣ ବିତେଇଛନ୍ତି। ଭଲ ଲାଗିଲା ବୋଲେ ଆମେ ତ ଯେହେତୁ ଗୋଟେ ଅଫିସିଆଲ ରହିଯାଉଛୁ ଛୁଟିକୁ ଆମେ ଏଥର ଓ କରିପାରିଲୁନି ଠିକ୍ ରେ।
ଓହୋ।
ତ ମୁଁ ଟିକେ ଅଫସୋସ ରହିଗଲା ଯେ କାରଣ ମୋର ବି ଇଚ୍ଛା ଥିଲା ରଜରେ ଦୋଳି ଖେଳିବା ସାଙ୍ଗମାନଙ୍କ ସହ ବୁଲିବା ଭୋଜି ଭାତ କରିବା। ଏ ତାପରେ ଇଚ୍ଛା ଥିଲା କିନ୍ତୁ କରିପାରୁନୁ କିନ୍ତୁ ପିଠା ଖାଇଚୁ।
ହଁ ଖାଇବା ପିଇବା ସେଟା ପ୍ରଥମେ ଆଗ ତାପରେ ଯାହା କରିବା କଥା ଯଦି ଖାଇବା ପିଇବାକୁ ସମୟ ନାହିଁ ଆଉ କଣ କରିବା। ସେଇଟା ତ ଆଗ ରହିବ ଆମର ପର୍ବପର୍ବାଣିୀ କଣ ହେଲେ ଖାଇବା ପିଇବା ପିଠା ପ ରହିବ।
ଏଥର ବି ରଜକୁ ବି ଯାତ୍ରା ଫାତ୍ରା ହଉଥିଲା ଯାତ୍ରା ଯଥିଲୁ ବୁଲିବା ପାଇଁ ଆମେ। ସାଙ୍ଗମାନେ ପାଖରେ ଏକା ଅଫିସ୍ ପାଖରେ ଏକା ହଉଥିଲା।
ହଁ ହଁ ଭୁଲି ଯାଇନାହାନ୍ତି ତାହେଲେ?
ନାଇଁ ଜଷ୍ଟ ପାଖରେ ହଉଥିଲା ଜଷ୍ଟ ଆମେ ଯାଇକି ଟିକେ ବୁଲିକି ଆସିଲୁ ହେରି ଯ ଏମତି ବୋଲେ ଯେମିତି ଗୋଟେ ପିଲାଦିନ ସାଙ୍ଗମାନଙ୍କ ସହ ବୁଲିବାର ସ୍ମୃତି ଅଲଗା। ଅଫିସିଆଲ ର ସାଙ୍ଗ ମାନଙ୍କ ସହ ବୁଲିବା ଆସ ତାର ବି ମଜା ଅଲଗା।
ହଁ ସବୁ ତ ନିଆଁରେ ଆଉ।
ଖନି ହେରା। ନିଆରା ଢଙ୍ଗରେ ନିଆରା ରୂପରେ ପାଳନ କରିବା କଥା ଆଉ କଣ କରିବା ଆଉ। ଦେଖିବା ଆଗ ତୋ ରଥଯାତ୍ରା ବି ଅଛି। ଦେଖେ ସାଙ୍ଗମାନଙ୍କସ ବୁଲିବାକୁ ଯିବ ଆଉ।
ହଁ ସେ ଭାବଚି ମୁଁ ଟିକେ ପାଦ ପକେଇଦେବି ବଡ ଦାଣ୍ଡରେ ବୋଲି ଭାବୁଚି ଆଉ।
ଯିବା କଥା କାରଣ ବର୍ଷକୁ ଥରେ ଜଗା ମା ଜଗନ୍ନାଥ ପ୍ରଭୁ ଜଗନ୍ନାଥ ମାତା ଅ ସୁଭଦ୍ରା ବଳରାମ ପ୍ରବଳରାମ ସେମାନେ କାରଣ ରଥରେ ଆସିବେ ଆମେ ଯାଇକି ଯେହେତୁ ମନ୍ଦିରରେ ଆମେ ଦର୍ଶନ ଠିକ୍ ରେ କରିପାରୁନେ ଯୋଉ ଗହଳି
ଆଜି ଆଜି ଯାଏଁ ମୁଁ ଯାଇନି ଦାଣ୍ଡରେ ମାନେ ରଥଯାତ୍ରା ର ସେତେବେଳେ ମୁଁ ପୁରୀ ଦାଣ୍ଡକୁ କେବେ ଯାଇନି ଭାବୁଚି ଏଇ ବର୍ଷ ଯିବି ବୋଲି ଆଉ। ଦେଖିଆ ଯଦି ଡୋରି ଡରି ଲାଗିଲା ତ ଯାଇପାରିବା ନହେଲେ ନାହିଁ ସେମିତି କହିହବନି ନାଁ।
ଜଗା ଡୋରି ନିହାତି ଲାଗିବ ଆପଣଙ୍କୁ।
ସେଟା ସବୁ ତାର ଇଚ୍ଛା ଯଦି ସେ ଚାହିଁବ ଡରି ଲାଗିଲେ ଆମେ ଯାଇପାରିବୁ। ତୁ ସେ ଚାହିଁବନି। ତ କିଛି କରିପାରିବନି ଆମେ ଚାହିଁଲେ ବି ଯାଇପାରିବୁନି ଏମିତି କିଛି ଅସୁବିଧା ହେଇଯିବ ଘରେ। କଣ ହେଇଯିବ ସେଇଭଳିଆ ଆଉ।
ହୁଁ ଦେଖନ୍ତ ରଥଯାତ୍ରା ଦେଖିବ ଦେହି ଗହଳି ପ୍ରବଳ ରହୁଚି ଆପଣ ଯଦି ଆସିବେ ରଥଯାତ୍ରା ପାଇଁ ରାତି ତ ଆସିନାହାନ୍ତି କହୁଛନ୍ତି ଦେଖିକି ଟିକେ ଆସିବେ ତା ସହ ଗାଡ଼ି
ମୋବାଇଲ ନ୍ୟୁଜରେ ସବୁ ଦେଖେ ମାନେ ଏତେ ଗହଳି ଥାଆନ୍ତି।
ହଁ ଟ୍ରାଫିକ ବି ଅସୁବିଧା ରହୁଛି ଆପଣ ଲୋ ଲୋକାଲ ଯିଏ ଥିବେ, ତାଙ୍କ ସହ ଯଦି ଆପଣ ଇଏଥିବେ ଆପଣଙ୍କ ସେଠି ଲୋକାଲ ଗାଡ଼ିରେ ଯିବା ଆସିବା କରିବେ ତ ଗହଳି ପାଇଁ ଟିକେ ଦେଖିକି ସଜାଗ ରହିବେ ଚୋରି
ଚୋରି ଏଗୁଡ଼ାକ ତ ପ୍ରାୟ ସବୁ ଜାଗାରେ ହେଇଗଲାଣି ବଢିଗଲାଣି।
ହଁ। ହଉ ସେଇଟା ଆପଣ ଟିକେ ଧ୍ୟାନ ଦେବେ ଆଉ ନିହାତି ଏବେ ଦେଖୁନାହାନ୍ତି ଆମ ଯଉଠି ଆମେ ରହୁଛୁ ଆମ ଏରିଆରେ। ଚୋରି ମାନେ କଣ୍ଟିନ୍ୟୁସ୍ ହଉଛି ପ୍ରତି ଚିହ୍ନି ପାରୁନାହାନ୍ତି, ଚୋରି ବି ହଉଛି ତ ସେଥିପାଇଁ ପୋଲିସ ବି ବହୁତ ସଜାଗ ଅଛି। ତ ପୋଲିସ ର ପେଟ୍ରୋଲିଂ ବି ଚାଲିଛି।
ହୁଁ ସେ ତ ନିଶ୍ଚୟ ଦରକାର ନ ଦେଲେ ତ ହବନି କାହିଁକିନା ବାହାରେ ତ ହଁ। ନା ପେଟ୍ରୋଲିଂ କରିବାକୁ ନିହାତି ଦରକାର ନ ତ ଚୋର ଗୁଡାକ ତ ବଢି ବଢି ଯିବେ। ଯଦି କିଛି ପୋଲିସି ଆକ୍ସନ ନବନି ତ ତାଙ୍କର ମୁହଁ ଟାଣ ହେଇଯିବ ନା।
ହଁ କାରଣ ଗୋଟେ ଲୋକ ଯୋଉ ଲୋକର ଜୀବନ ସେଟା ପରିଶ୍ରମ କରିକି ସବୁ ନିଜର ଝାଳ ବୁହା ଧନ ପରିଶ୍ରମ କରି କିଛି ଜିନିଷ ସେ କରିଥିବ। ତାକୁ ଅବଧ ଉପାୟ ଯଦି କିଏ ଅସାନୁଗତ ଲୋକ ଯେ ତାକୁ ହାତେଇବୁ କି ତାକୁ ଚୋରି ହବ ତ ନିହାତି ସେ ଲୋକକୁ ବହୁତ କଷ୍ଟ ହବ ନା କଣ? ଏତେ ପରିଶ୍ରମ କରି ହଁ ଏତେ କଷ୍ଟ କରିକି ସେ
କାହିଁକି ନା ସେ ଜାଣିଛି ପରିଶ୍ରମର ଫଳ କେମିତି ଥାଏ ବୋଲି।
ହଁ ନିହାତି ରୂପରେ। ନିଜେ ନଖାଇ ନ ପି ଗୋଟେ ଜିନିଷକୁ ଯୋଡ଼ି ଯୋଡ଼ି ରଖିଥିବ ସେ ସେ ତାକୁ ଏମିତି ଯଦି କିଏ ନେଇଯିବ ତାକୁ ନିହାତି କଷ୍ଟ ହବ।
ହଁ ସେତ ବି ଜାଣିବା କଥା।
ସେଇଟାକୁ ଆପଣ ଟିକେ ଆଭଏଡ କରିବେ। ଆପଣ ଯେତେବେଳେ ଆସୁଛନ୍ତି ବି ଦଶ ଜାଗା ଦର୍ଶନ କରିବା ପାଇଁ। ତ ନିଜ ଘର ବି ସେଫ୍ଟି ତା ସହ ଯଦି କ୍ୟାମେରା ବି ଦେଖୁଛନ୍ତି ସମସ୍ତ ପ୍ରାୟ ଘରେ ସିସିଟିଭି କ୍ୟାମେରା ଲଗେଇ ଦେଲେଣି ଏବେ।
ହଁ ପ୍ରାୟ ଜାଗାରେ ଲାଗି ଯାଇଛି, ତାପରେ ଗାଡି ଯୁ ସ୍ପିଡ ମାନେ ଅଧିକ ଦ ସ୍ପିଡରେ ଯାଉଛନ୍ତି।
ହୁଁ।
କ୍ୟାମେରା ତ ସବୁଆଡେ ଲାଗିଯାଇଛି ଆମର।
କ୍ୟାମେରା ଲାଗିବା ଦ୍ଵାରା ଏବେ ଟିକେ ଲୋକଙ୍କ ମନରେ ଭୟ ସୃଷ୍ଟି ଠିକ୍ ତ ସଚେ-ସଚେତନତା ବି ସେମାନେ ଆସୁଛନ୍ତି କାରଣ ଆମର ଫାଇନ୍ ପଡିଯିବ।
ହଁ ତାପରେ ହେଲମେଟ ନ ପିନ୍ଧିକି ବି ଯାଉଛନ୍ତି।
ହୁଁ ହେଲମେଟ ଟା ଠିକ ଜିନିଷ ଏବେ ଦେଖୁନାନ୍ତି ଗୋଟେ ମୋର ଗୋଟେ ସାଙ୍ଗ ଥିଲା ଏବେ ତାର ହେଲମେଟ ବଲେ ପିନ୍ଧି ନଥିଲା ତାକୁ ପାଖାପାଖି ସାତ ହଜାର ଟଙ୍କା ଫାଇନ୍ ଆସିଥିଲା। ମିଶିକି ଆମେ ଯାଉଥୁଲୁ ସାତ ହଜାର ଟଙ୍କା ତ ସେଇଟା ସେ ଏବେ ତାପରଠୁ ସବୁବେଳେ ହେଲମେଟ ପିନ୍ଧୁଛି। ହେଲମେଟ ପିନ୍ଧିବା ଦ୍ଵାରା ତାର ବ ନିଜର ସେଫ୍ଟି ବି ରହୁଛି ନା କାରଣ ଗାଡି ଚଲେଇଲା ବେଳେ କଣ ଦୁର୍ଘଟଣା
କ୍ୟା ନା ସେମାନେ ଆଉ କଣ ପାଇଁ କୋହୁଚନ୍ତି? ନିଜ ସୁରକ୍ଷା ପାଇଁ ହିଁ କୋହୁଚନ୍ତି ନା ଆମର ସୁରକ୍ଷା ଯଦି ଆମେ ହେଲମେଟ ପିନ୍ଧିବାନି ତ ଆମକୁ ଫାଇନ ଦେବାକୁ ପଡିବ ଯେମିତିଲେ ବି।
ହୁଁ। ଫାଇନ୍ ଦବା ଯ ଆମେ ଫାଇନ୍ ଏବେ ଦେଖନ୍ତୁ ସରକାର ବି ଭଲ ପ୍-ପ୍ରେଷ୍ଟା କରୁଛନ୍ତି ଟ୍ରାଫିକ ନିୟମ ପାଳନ କରିବା ପାଇଁ ତ ତା ଟ୍ରାଫିକ ସପ୍ତାହବି ସେଲିବ୍ରେଶନ ହେଉଚି। ଯୋଉ ଲୋକମାନେ ହେଲମେଟ ପିଧୁଛନ୍ତି ତାଙ୍କୁ ସମ୍ମାନ ଦୋଉଚନ୍ତି ଯୋଉ ଲୋକଙ୍କ ହେଲମେଣ୍ଟ ପିନ୍ଧୁ ତାଙ୍କୁ ଗୋଟେ ଅ ଲୋକଙ୍କରେ ଗୋଟେ ବୋଲେ ସଚ୍-ସଚେତନ କରିଆକୁ ତାଙ୍କୁ ଗୋଟେ ଗୋଲାପ ଫୁଲ ମାଧ୍ୟମରେ ବି ତାଙ୍କୁ ବୋଲେ ସମୟ ବୋଲେ କୁହାଯାଉଛି ଯେ ଆପଣ ନେସ୍କଟାଇମ୍ ଇନ୍ ପିନ୍ଧନ୍ତୁ ପିନ୍ଧିବା ଦ୍ଵାରା ଆପଣ ବି ଗୋଲାପ ଫୁଲ ପାଇପାରିବେ। କି ଆପଣଙ୍କ ଲୋକମାନେ କି କେହି ଆପଣଙ୍କୁ ହାତ ଉଠେଇବେନି କି ପୋଲିସ ଆପଣଙ୍କୁ କିଛି କହିପାରିବନି ନିଜର ସେଫ୍ଟି ବି ଦେଖନ୍ତୁ। ସେଫ୍ଟି ଫାଷ୍ଟ ଆପଣ ଗାଡ଼ି ଚଲାଇଲା ବେଳେ ଆପଣଙ୍କ ସେଫ୍ଟି ଥିବ ଆପଣ ନିଜେ ନିଜ ଜୀବନକୁୁ ବି ଭଲସେ ରହିପାରିବେ। ଠିକ କଥା ନାଇଁ ନା? ଏତେ ସବୁ କଥା ଆଉ କଣ କରିବା। ହେଲେ ପଢାପଢି ଚାଲିଚି ଆପଣଙ୍କର?
ହଁ ଚାଲିଛି ଆଉ। ଆଜି ତ ଛୁଟି ଥିଲା। କାହିଁକି ନା ବୋହୁତ ଦିନ ପରେ ଖରା ଛୁଟି ପରେ ଖୋଲିଲା ନା-ନାଉ ଥରେ।
ହଁ।
ତ ଟିକେ ଯିବା ପାଇଁ ଟିକେ ଇଏ ଲାଗୁଛି ଆଉ ମାନେ ବୁଲାବୁଲି କରୁଥିଲେ ଖରା ଦିନରେ। ଯେହେତୁ ହଠାତ ଖୋଲିଗଲା ତ ହେତୋବେଳେ ଟିକେ ଯିବାକୁ ଟିକେ ଅଭ୍ ଭଲ ଲାଗୁନି ଟିକେ। ବୁଲାବୁଲି କରିଥିଲେ।
ହଁ ଯେହେତୁ ଖରା ଛୁଟିରେ ବୋହୁତ ଦିନ ଆପଣ ବଲେ ଘରେ ରହିଯାଇଛନ୍ତି ଟିକ ବି ଆମର ନିଜର ଯୋଉ ନିତ ବ୍ୟବହାର ଜିନିଷ ଜେନ୍ତି ହେଲା ଆମେ ସକାଳୁ ଉଠିଲେ ସ୍କୁଲ ଗଲେ କଲେଜ କଲେ ଯାହାବି ଆମେ କଲେ ଗୋଟେ ସିଡି୍ୟୁଲ ଥାଏ ନା ହେଟା ଗୋଟେ।
ଆଉ
ଏଇଟା ଟିକେ ଏମିତି ଯେତୋବେଳେ ଛୁଟି ହେଇଗଲାମ ଇମତି ଟିକେ ଟାଇମ୍ ଟେବୁଲ୍ ଚେଞ୍ଜ ହେଇଯାଇଚି ଆମରି। ସମୟ ଟା ତ ଏବେ ଆଉ ଥରେ ଆପଣ କିଛି ଗଲା ପରେ ଠିକ ହେଇଯିବ କିଛି ଲାଗିବ ଜଣା ହିଁ
ହଁ। ସେମିତି ନା କିଛି ଦିନ ପରେ ଠିକ ହେଇଯିବ ସିଏ ଆଉ ପଢା ପଢି ଯଦି ଆମେ ଲାଗିଯ ବ୍ୟସ୍ତ ହେଇଯିବା। ତ ସେବ ଯୋଉ ସବୁ ଠିକ ହେଇଯିବ ଧୀରେ ଧୀରେ।
ହୁଁ ହୋଉ ତାହେଲେ ଖାଇଲେଣି?
ହଁ ଯାଉଚି ପା।
ହୋଉ ତାହେଲେ ଆପଣ ଲେଟ୍ ହେଲାଣି ଆପଣ ଯାଆନ୍ତୁ। ଡିନର କରିଦେବେ ଡିନର କରିକି ଖାଇଦେ ଖାଇକି ରେଷ୍ଟ କରିବେ ଆଉ। ଓକେ ଶୁଭ ସନ୍ଧ୍ୟା।
ହୁଁ।